ହାଲୋ ହଁ ଭାଇ କୁହ।
ମୁଁ କହିଲି ଭାଇ ପ୍ରଣାମ।
ହୁଁ ପ୍ରଣାମ।
ଆଉ ଖାଇସାରିଲଣି?
ନାଁ ଏବେ କିଛି ଖାଇନି। ଏଇତ ଶୋଇକି ଉଠିଲି ସାଢେ଼ ଚାରିଟାରେ ଆଉ। ତମେ?
ମୁଁ ଶୋଇନଥିଲି।
ଦିନରେ ଫିଲ୍ମ ଦେଖିକି କି କ୍ରିକେଟ୍ ଖେଳିବା ପାଇଁ ଯାଇଥିଲୁ।
ଓ ହୋ ଆଉ ଖିଆ ପିଆ କଣ କଲଣି?
ଖାଇନି ଏପର୍ଯ୍ୟନ୍ତ ଖାଇବି ଆଉ।
ହୁଁ ହୁଁ। ଆଉ ଦେହ ପା ସବୁ ଭଲ ଅଛି?
ହଁ ଭଲ ଅଛି।
ହଁ
ଏବେ ଶୋଇକି ଉଠୁଛ କି?
ନାଇଁ ସାଢେ ଚାରିଟାରେ ଉଠିଲିଣି।
ଓ ହୋ କଣ କରୁଛ ନାଁ
ହୁଁ ନାଇଁ କିଛି କରୁନି ଘରେ ତ ଆଉ।
ହୁଁ ହୁଁ।
ତମେ?
ମୁଁ ଏଇ ଛାତ ଉପର ଆଡେ ପଳେଇ ଆସିଛି।
ହୁଁ। ମୁଁ ଏଇଠି ବାହାରେ ବସିଛି ପାଚେରୀ ଉପରେ।
ହୁଁ। କୁଲୁ ତମ ଘରେ ସବୁ କିଏ କିଏ ଅଛନ୍ତି?
ମା ଦିଦି ଝିଅ ମୁଁ ଚାରିଜଣ।
ଓ ହୋ ତମେ କଣ ବଡ଼ ନାଁ ସାନ ନାଁ ମଝିଆ?
ମୁଁ ମଝିଆଁ। ଆଉ ତମ ଘରେ?
ଆମ ଘରେ ମୋ ଭାଇ ମୁଁ ମୋ ସାନ ଭାଇ ଆଉ ବାପା ଆଉ ମୁଁ ଏ ଯୋଉ ବାପା ଆଉ ମା।
ଆଛା ଆଉ ଘରେ ସମସ୍ତେ ଭଲ ଅଛନ୍ତି?
ହଁ ଭଲ ଅଛନ୍ତି ସମସ୍ତେ।
ଆଉ ପଢାପଢି କଣ କେମିତି ଚାଲିଛି?
ପଢାପଢ଼ି ତ ଚାଲିଛି ଏବେ କଲେଜ୍ ତ ଖୋଲିନି ଖୋଲିଲେ ଯିବୁ ଆଉ।
କଣ ପ୍ଲସ୍ ଥ୍ରୀ କରୁଛ ନାଁ ଡିପ୍ଲୋମା? ସେକେଣ୍ଡ କୋଉ ଇଅର୍? ଅନର୍ସ କଣ ନେଲ?
ପଲିଟିକାଲ ନେଇଥିଲି ପା।
କ୍ଲାସ ପା ନରୁୁ ନା କଣ?
ହଁ।
ଖୋଲିଲେ ଯିବା ଆଉ।
ହଁ ତମର?
ମୁଁ ଆଡମିସନ କରିନି।
ହଁ ହଁ କହୁଥିଲେ ସକାଳୁ ତ।
ହୁଁ।
ଆଉ ଦେଖିଛ ନା ନାଇ ଯୋଉ ଛୋଟ ଛୁଆଙ୍କ ଯୋଉ ବହିରେ କେମିତି କଣ ସବୁ ଆସିଛି?
ହଁ ସବୁ ଦେଖିଲିଣି।
ଯୋଉ ଗୀତ ଦେଇଛି ନିମ୍ବୁଡାଇତ।
ହଁ ନିମ୍ବୁଡା ନିମ୍ବୁଡା ଦେଇଛି ଆଉ ରାଜସ୍ଥାନ
ଏଇରା ପିଲାମାନେ ପଢିବେ ପାଠ ଆଉ।
ନିମ୍ବୁଡ଼ା ଆଉ
ନାଟକ କଣ ର ସେଇ କରିବ ଝାଲ ମଟର, କେମିତି ମେହେନ୍ଦୀ ଲଗେଇବ ରଜ ଗୀତ
ହଁ ସେୟାତ ତ ପାଠ ଆଉ କଣ କରିବେ?
ସିନେମା ଗୀତ ଗୋଟେ ଗୋଟେ ଦେଇଛି ଦେଖିଥିଲି।
ହଁ ମଁ ଦେଇଥିଲା କେତେଟା ଇଏରେ। ମାନେ ଭଜନ ଗୋଟେ ଗୋଟେ ମଝିରେ ଦେଇଛି ଆଉ ଗୋଟେ ଗୋଟେ ସିନେମା ଗୀତ ମଝିରେ ଦେଇଛି।
ହଁ ଲାଷ୍ଟ ତଳ ଆଡେ ଗୋଟେ ନଥିଲା କି ସିନେମା ଗୀତ?
ହଁ।
ଏଇଟ ଭଲ
ଆଛା। ପାଠ ପଢ଼ିବାକୁ
ଏଇ ସବୁ ଦଉଛନ୍ତି ଏମିତି କରିକି ପିଲାମାନଙ୍କୁ ପୁରା ଖରାପ କରି ଦବେ ଜଣା ପଡ଼ିଲାଣି ଆଉ। ପିଲାମାନଙ୍କୁ ମୂଲିଆ କରିଦେବେ।
ହେଲେ ତ ଆଉ ଆଉ କଣ ଅଛନ୍ତି। ବହି ଚେଞ୍ଜ ନହେଲେ କିଛି ହେଇପାରିବନି ଆଉ ବି। ଆଉ ଭାଇ ଗରମ କିମତି ହଉଛି?
ଗରମ ବହୁତ ଭଲ ଗରମ ହଉଛି।
ହଁ ମ ଭଲ ଗରମ ହଉଥିବ ନିଶ୍ଚିତ।
ସିଆଡେ ବର୍ଷା ହୋଇଥିଲାଣିି ନା କାଲି?
କାଲି ହେଇଥିଲା କାଲି ବର୍ଷା ହେଇକିନା ଆଜି ଜଉ ଗରମ ହଉଛି ନ କହିବା ଭଲ।
ହୁଁ ହୁଁ ଆମ ଆଡେ ବର୍ଷା ହିଁ ହେଇନି କାଲିଠୁ।
କାଲି ବର୍ଷା ହେଇନି?
ନା।
କାଲି ତଥାପି ଏପଟେ ହେଇଛି ଘଣ୍ଟେ ପାଖା ପାଖି ବର୍ଷା ହେଇଛି।
ହଁ ଆମର ଇଆଡେ ଉଠିଥିଲା ଖାଲି ଟୋପୁ ଟୁପେ ପକେଇଦେଲା ତାପରେ ଆଉ ଟୋଟାଲ ବର୍ଷା ହିଁ ହେଇନି।
ଆଛା ଏପଟେ ହେଲାପ ଟିକେ ବର୍ଷା ହେଇଛି।
ହୁଁ ହୁଁ।
ଆଉ ବୁଲାବୁଲି କୁଆଡେ ଯାଉଛ?
କୁଆଡେ ଏବେ କୁଆଡେ ବି ଯିବା ପାଇଁ ଆଉ ଇଚ୍ଛା ନାହିଁ।
ଇଚ୍ଛା ବି ନାହିଁ ପୁଣି ଏବେ ଟାଇମ ବି ଆଉ ହବନି ଏବେ କ୍ଲାସ ଷ୍ଟାର୍ଟ ହେଇଯିବ ନା ଆଉ ଯିବ କୁଆଡେ। ମାନେ କ୍ଲାସ୍ ଷ୍ଟାର୍ଟ ହେଇଗଲେ କଲେଜ ଯାଅ କଲେଜରୁ ଆସ। ଯାଅ କ୍ଲାସ କର ଆସ ରେଗୁଲାର ରୁଟିନ ଗୋଟେ ହେଇଯିବ ଆଉ।
ବାକି ବାରଟା ବାଜିବ ବେଳେ ବେଳେ।
କଲେଜ ଆଡମିସନ ଥରେ କରି ଯାଇଥିଲି ଯେ ସକାଳ ଦଶଟାରୁୁ ଗଲି ସିଧା
କଣ ଏଇ ଲାଷ୍ଟ ଟାଇମ ଯୋଉ ଯାଇଥିଲ?
ହଁ ମୁଁ ମୋ ସାଠିଫିକେଟ ଆଣି ନଥିଲି ତାପରେ ଆଡମିସନ ବି ସେଇଦିନ ଥିଲା। ମାନେ ମୁଁ ଖାଲି ଆମ ପାଖରେ ଗୋଟେ ସହର ଅଛି ଯୋଉ ନା ତ କହବନି ସେଇଠିକି ଯାଉଚି ଖଲି ଆମ କଲେଜ କୁ ଆସୁଚି ସେଠି ଯାଉଚି କଲେଜକୁ ଆସି ଦୌଡ଼ି ଦୌଡି ବେଳା ଖରାପେ।
ସେମିତି କିଛି ନାହିଁ ତମେ ସାର୍ଠିଫିକେଟ ଆଗେ ନେଇ ଆସିଥାନ୍ତ ତାପରେ ବାରଟା ଗୋଟେ ବେକୁ ଯ ଆସିଥାନ୍ତ କଲେଜ।
ବାକି ପଇସା ଥିଲା ପରା।
ହା ହା ସେଥିପାଇଁ ଆଉ।
ଯୋଉ ଫାସ ଯୋଉ ପ୍ଲସ ଟୁ ର ବାକି ପଇସା ଥିଲା ଆହୁରି ଚାରି ହଜାର ଥିଲା।
ଆଚ୍ଛା ସେଥିଲାଗି ଛାଡି ନଥିଲେ ଆଉ।
ଆଉ ସେ ପଇସା ଦେଇ ନଦେଲେ ତ ସାର୍ଟିଫିକେଟ ଦେବେନି ସେ ପଇସା ଦେଲି ତାପରେ ପୁଣି ଆଡମିଶନ ପାଇଁ ସାତ ହଜାର ପାଁଶହ ଟଙ୍କା।
କଣ କରିବା ଦା ହେଲେବି ପଇସା ନଦେଲେ ବି ସେ ତ ସାର୍ଟିଫିକେଟ ଦେବେନି। ପଇସା ନଦେଲେ ଆଉ କଣ କରିବୁ। ମୋର କ୍ଲିୟର ଥିଲା ସାର୍ଟିଫିକେଟ ପାଇଁ ସାଟିଫିକେଟ ପାଇଁ ଯାଇଥିଲି ଲା ଯା କରିଥିଲେ ଦୁ ଟଙ୍କା ଆଉ କିଛି କରିନାହାନ୍ତି ଆଗରୁ ସବୁ ମୋର କିଜର ଥିଲା ନା। ଆଡମିସନ କରିନି କଲେ ଦେଖିବା କେତେ ପଡିବ। ବୁଧେ ମୋର ଆଡମିସନ ଯଦି ବି କଲି ହୁଏ ତ ସେଇ ଏଗାର ବାର ଭିତରେ ହେବ।
ହୁଁ।
ଦେଖିବା ଯେତିକି ହବ ଆଉ।
ହଁ କହିଲି ତମର ସରିଯାଇଚି ତାହେଲେ କାମ ସବୁ।
ହୁଁ ମୋ କାମ ତ ସରିଯାଇଚି।
ଆଉ ଗୋଟେ ଆଇଡ଼ି ଖୋଲିକି କରୁନ?
ଆଉ ତେ କଲେ ହୁଅନ୍ତା।
ସେଇରା ଲେଖିବ କେତେ ଲେଖିବ?
କଣ?
ଏଇ ଯୋଉରା ଲେଖିବା ପାଇଁ ଯୋଉ
ମୋର ପା ଆସିନି ଟ୍ରାନ୍ସକ୍ରିପସନ।
ଆସିନି?
ନାଁ।
ହଁ ସେ ମୁଁ ତାଙ୍କୁ ପଚାରିଲାବେଳେ କେମିତି କଣ ପଇସା ଆସିବ କେତେ କଣ କଲେ? ସେ କହିଲେ ଯୋଉ ସାତ ଆଠ ମିନିଟ ସେ କେଣ୍ଡ ନେଖା ଯୋଉଁ ଅଡ଼ିଓ ଆସୁଚି ସେଇରା ଲେଖି ଲେଖି ଯଦି ଘଣ୍ଟେ କରିବ ତାହେଲେ ଯାଇକି ଏଗାରଶହ ଟଙ୍କା ମିଳିବ।
ସାତ ଆଠ ସେକେଣ୍ଡରା ଘଣ୍ଟେ କରିବ ଲେଖିଲେଖି।
ଟିକେ ବେଶୀ ହଙ୍ଗାମ ଆଉ।
ଆସୁ କାମ ଦେଖିବା ଆଉ।
ହୁଁ ଏ ଏଇ ଫୋନ ଏ ଫ୍ରେଣ୍ଡ ଏଇଟା ବହୁତ ଭଲ ତ।
ହଁ ଏଟା ତ ମୋର କମ୍ପ୍ଲିଟ ହେଇଯାଇଥିଲା ହେଲାଣି ତିନି ଦିନ ହେଲାଣି।
ଆଉ ଗୋଟେ ଆକାଉଣ୍ଟ କରିଦବ ଆସିଲାଠୁ କାମ ଏଇ ଫୋନ ଏ ଫ୍ରେଣ୍ଡ ର ଉ କଥା ହେଇକି ପୁଣି ପଇସା କରିଦେବ।
ଏଟା ମୋ ଭାଇକ ମୋ ଆରଟା ମେନ୍ ଟା ସରିଯାଇଛି ଏଟା ମୋ ଭାଇଙ୍କର ଆକାଉଣ୍ଡଟା।
ଓହୋ ନା ଗୁଟେ ନମ୍ବରୁ କଣ ଆଉ ଗୋଟେ ଆକାଉଣ୍ଟ ହବ କି?
ହଁ ଦିଟା ହଉନି ଏଟା ଭାଇଙ୍କ ନମ୍ବରରେ କରିଛି ନା।
ଆଉ ସେଥିଲାଗି ତମର ହଉଛି ନା ଆଉ। ଅଛି ନବ ଆହୁରି କଲେ ହବ।
ଆଉ ଯୋଉ ରଥଯାତ୍ରା କୁ କୁଆଡେ ବୁଲି ଯିବା ପାଇଁ ଭାବିଛ?
ଏଇଠି ପାଖରେ ମାନେ ମାମୁଁ ଘର ପାଖରେ ହଉଛି ସେଠିକି ଯିବି।
ଓହୋ।
ଆଉ ତାପରେ ବି ସ୍ପଟ ଅଛି ସେଇ ଟାଇମ ରେ ଯଦି ହେଲା ତ ମାନେ ସ୍ପଟ ବୁ ସ୍ପଟ ଆଡ଼ମିସନରେ ସରିଲା ପରେ ତାପରେ ଦେଖିଆ ଆସିବି ଏଇପଟେ ରଥଯାତ୍ରା ସାରିକି ଯିବି ଆଉଥରେ ଆଉ। ଯାହବ ଦେଖାଯିବ।
ବିଲ କାମ ସବୁ ସରିଲାଣି?
ନା ମ ବିଲ କାମ କଣ ସରିଛି ବର୍ଷା ନାହିଁ କିଛି ନାହିଁ ବିଲ କାମ କୁଆଡୁ ହବ।
ତଳୀ
ହୁଁ ତଳି ପଡିଛି। ହଁ ହେଲାଣି ଟିକେ ଗଛ ହେଇଯାଇଛି ସବୁ ଖାଲି
ଗଛ ହେଲାଣି? ଆମର ଏଇ ଦି ଦିନ ତଳେ ପକା ହେଇଛି ଧାନ।
ଓହୋ ଆମର ହେଲାଣି ଗଛ ଗଜା କରିକି ପକେଇ ଦେଇଥିଲୁ ନା ସେଥିଲାଗି।
ଓ ହୋ ଜଲ୍ଦି ଟିକେ ପକେଇ ଦେଇେଛ ବୋଧେ ଆଉ?
ହଁ ନାଁ ଏଇ କେତାରିଖ ପକେଇଛୁ ଅଠର ହଁ ସେଇ କୋଡିଏରେ ପକେଇଥିଲୁ।
କୋଡ଼ିଏ ଏକୋଇଶରେ ପକେଇଥିଲୁ।
ବିଲକୁ ଯାଇଥିଲୁ ତଳି ପକେଇବା ପାଇଁ ଏଟା ଖରା ହେଇଗଲା କାଥରେ ବହୁତ ସମରେ ଖାଲି ମଲା ଭଳିଆ ଲାଗୁଥିଲା।
ହଁ।
ଖରା ଏଇଭଳିଆ ହେଲା ବାଡେଇ ଦେଲା ଯେ ଖାଲି ମୁଣ୍ଡ ବୁଲଥିଲା ବସି ବସିପଡି ଉଠିଡ ମାନେ ଖାଲି ଚେତା ବୁଡ଼ଗଲା ଭଳି ଲାଗିଲା।
ହଁ ସେମିତି ହବ। ଖରା ବି ତ ସେଇଭଳିଆ ହଉଚି ଦିନ ବଳା।
ହଁ ମୁଁ ଭାବୁଥିଲ ଏମିତି ଘରକୁ ଜଲ୍ଦି ଯିବା।
ଆଁ ବା ଖରା ଟିକେ କମ କମିଲେ କଣ ଗୋଟେ କର ନାହି ଖରା କମିବାର ନା ଧରୁନି।
କଣ?
ଖରା କମିବାର ନାଁ ତ ଧରି ନାହିଁ ଆଜି ଯାଇ ଖରାଦିନ ଯିବା ତ
ନା କଣ କାମ ଅଛି?
ଆ ଟିକେ ଯାଇଥାଛନ୍ତି ପଢିବା ପାଇଁ ମାସ
ହଉ।
ମୁଁ କହିବି ଦଶଟା ଦଶଟା ନଅଟା ସାଢେ ନଅଟା କଲେ ଗୋଟେ ହବନି।
ହବ ଯେତେବେଳେ ଫ୍ରି ଅଛ ଖାଲି ଟିକେ କହିଦବ ଆଉ କ ଟା ମା ଦେଇ
ହଁ ସାଢ଼େ ନଅଟାରେ ମୋର କଥା ତ ସାଢେ ନଅଟାରେ ମୁଁ ଫ୍ରି ଥିବି।
ହଉ ହଉ